ହ୍ୟାଲ
ହ୍ୟାଲୋ
ହ୍ୟାଲୋ
ଆଜ୍ଞା କେମିତି ଅଛନ୍ତି?
ଭଲ ଅଛି ଆଉ ଆପଣ?
ଭଲ ହଁ ମୁଁ ବି ଭଲ ଅଛି ଘରେ ତ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଖରାପ ତ ଆଉ କଣ ଭଲ।
ଏକେଳା।
ଖରା ପାଇଁ ସମସ୍ତେ ପୁରା ହବ।
ତ ହୁଁ ହୁଁ।
ଏବ
ଖରା କେମିତି କଣ ହୋଉଚି?
ଏ ଅ ହଁ ହାଲୋ।
ମୁଁ କଇଲି ଖରା କେମତି
ଟିକେ ଖରା ଆଉ ପତ। କୁହନ୍ତୁନି। ଏହ
ଆଜ୍ଞା।
କଣ ହୋଉଚି ପତ୍ର ନ ତିଆଡୁ ଆହୁରି ଖରା କଟୁଚି ଭାରି ହିଁ ହୋ
ଦିନ ଦିପହରେ ଭାରିଵା ଭାରି କଷ୍ଟ ବାହାରୁକୁ। ଆମର ଏପଟେ କାଲି ଟିକେ ବର୍ଷା ହେଇଥିଲା। ଟିକେ ଥଣ୍ତା ଲାଗୁଥିଲା।
ହଁ ତମା ଘରୁ ବାହାରି ହୋଉନି।
ଦିନ ବୋଳେ ଏତିକି ଖରା ହେଲା ଯେ ଯେତିକି ବର୍ଷା ହେଇନଥିଲା ତା
ଏଇ କାଳ ତାଖି କଥା ତ? ହଁ ଆମର ହେନେ ମଧ୍ୟ ଏପଟେ କାଳ ବୈଶାଖୀ ହେଇଥିଲା। ଯେ ବର୍ଷା ହେଲା କିନ୍ତୁ ବାହାରେ ଥଣ୍ଡା ଲାଗୁଥିଲା। ଘର ଭିତରେ କିନ୍ତୁ ଗରମ ପ୍ରବଳ ମାତ୍ରାରେ।
ଘରେ ତ ପଷିବାକୁ ଇଛା ହୋଉନି ଯୋଉ ଭଳିଆ ଗରମ ହୋଉଚି।
ହଁ ଯୋଉ କଷ୍ଟରେ ମଣିଷ ଶୋଉଚି ମାଆ ରାତିରେ କହିବାକୁ ନାଇଁ।
କଷ୍ଟ କ
ଆଉ କଣ କରିବ।
ପ୍ରି ଗୋଟେ ଫ୍ୟାନ ରେ ବି ପୁଣି ଦି ଜଣ ଶୋଇିବ? ଜୀବନ ଟା କୋଉ ପଟେ ଜୀବ ଜଣା ପଡୁନି।
ଅ ହଁ। ଏଇ ଆଜିକା ତାରିଖରେ ଗଛ ପତ୍ର ଆଉ କୁଆଡ଼େ ନାହିଁ।
ହଁ ବା।
ଜଙ୍ଗ ଜଙ୍ଗଲ ତ ଆସ୍ତେ ଆସ୍ତେ ସମସ୍ତେ କାଟିଦେଲେଣି ଆଉ। ସେଥିପାଇଁ ଖରା ଟା ବଢ଼ୁଚି।
ଦୁଆଡେ ତନେ ସବୁଆଡେ ଟାଙ୍ଗେରା ଭୁଇଁ। ଗଛ ରହିଲେ ତ ଟିକେ ଭଲ ହବ ପାଣ୍ଡା କଠି ରହିବ ସେତିକି ତ ନାହିଁ। କଣ କେମିତି କରୁଛନ୍ତି ଏଇ ଖରାରୁ ମୁକ୍ତି ପାଇବା ପାଇଁ?
ରି ଜମୁ
ଖରାରେ ମାନି ଆଉ କଣ କରିବୁ ଘରୁ ତ ବାହାରି ହୋଉନି। ଘରୁ ଓହ ଆଉ ଏମିତି ଫ୍ୟାନ କୁଲର ଲାଗିଛି।
ସେ କୋଉ କାମ କୁ ଜେ।
ଏଟା ହୋଉନି ଜମାରୁ। କେମିତି ଖରା ମୂଲ୍ୟ ବାହାରେ ଆସିକି ବସିବାକୁ ପଡୁଚି ଆଉ। ଏଇ ଖାଲି ସେ ସ-ସମି ବି କହୁଚି ଖରା ପାଇଁ।
ହଁ ବା।
ମାଟି ମାଠିଆରେ ରଖିକି ପିଉଚୁ।
ଆଉ ଏମିତି ସବୁ
କଣ କରିବା।
କିଛି କିଣାକିଣି କରିବା କରିବାକୁ ଯିବା ଗାମୁଛା ପକେଇକି ମୁହଁ ପୋଛି ପୋଛି ଯାଉଚି। କିଛି ଯଦି କାମ ଥିବ ଦୋକାନକୁ ଯିବାର ଥିବ
କରିବାକୁ ପଡିବ ନହେଲେ ଯୋଉ ଭଳିଆ ଖରା। ଉଁ ହୁଁ।
ଏଇ ଜଙ୍ଗଲ ତ ସବୁ ନିଆଁ ଲଗେଇ ଦେଇଥିଲେ ଯାହା ଟିକେକ ଗଛ ପତ୍ର ଥିଲା
ହୁଁ
ସେଥିରେ ବି କିଏ ପୋଡି ଗଲା ସବୁ।
ଯିବ ସବୁ ଆଉ।
ଏଭଳିଆ ଅବସ୍ଥା
ସେଇଆବା ମୁଁ ଏ ଟିକେ ଖରା ବଳେ ଘରକୁ ଯାଏ ଖାଇବା ପାଇଁ। ଜଉ ଭଳିଆ ଖରା ହଉଚି ମୁହଁ, କାନ ପୋଡି ଯାଉଚି ମୁଁ ଖାଇବା ପାଇଁ ବି ଯାଉନି କଣ ଟିକେ ଖାଇବା ଧରି ପଳେଇ ଆସୁଚି, ନହେଲେ ନାଇଁ ବିସ୍କୁଟ ଟିକେ ପଛେ ଖାଇଦେବି ଏ ଖରା କିନ୍ତୁ ଖାଇ ପାରିବିନି। ଫ୍ୟାନ୍ ଲାଗୁଚି କିନ୍ତୁ ଦେହରୁ ଝାଳ କମୁନି। ଦେହ ପୁରା ଅଠା ଅଠା ହେଇ ରହୁଛି କଣ କରିମ। ଭୀଷଣ ଗରମ ହଉଚି ଦିନ ଦିନ ପୁଣି ଇ ଗରମ ବଢିବ ବୋଲି କହୁଛନ୍ତି କଣ ଯୋଉ ଏଲିନୋ ଗୋଟେ ଥାଏ ଯାହା ଗୋଟା କି ଆମେ କରିକି ପୃଥିବୀ ତାପମାତ୍ରା ଆହୁରି ଅଧିକରୁ ଅଧିକ ବଢିଵା ରେ ଲାଗୁଚି।